ହଉ ଖାଇବାଟା ସ୍ଵାଦ ଲାଗିବ।
ଉଁ ହୁଁ।
ଖାଇବା ଟା ସ୍ଵାଦ ଲାଗିବ।
ଓ କେ।
କଥା ହବା ହ୍ୟାଲୋ ହଁ କୁହ।
ହୁଁ। ଶ
ହାଲୋ। ହ୍ୟାଲୋ। ହୁଁ ମୁଁ କହିଲି ଆଉ କେମିତି ଅଛ?
ଆଁ?
ଯୋଉ ମୁଁ କହି ଆଉ କେମିତି ଅଛ?
ଭଲ ଅଛୁ ତମେ?
ମୁଁ ବି ପୁରା ଭଲ ଅଛି ଆଉ ମୁଁ କହୁଥିଲି ଅବିକ ଫାଙ୍କା ଥିଲି ତ ମୁଁ କହିଲି ମୁଁ କଲ୍ ଫଲ୍ କରିଦିଏ।
ଓହୋ ଆଉ କୋଉଠି?
ବିଲେରେ ବିଲେ ଆଁ ଆଉ ବନ୍ଧ ଆଡ଼େ ଯାଇଁ ନି ଆଉ ଯିବି ଆଉ।
ଓହ ପାଖରେ କିଏ ଅଛନ୍ତି?
ନା ପାଖେରେ କେହି ନାହାଁନ୍ତି ବିଲେରେ ବା।
ଅ ହଁ।
ହୁଁ। ଦାଦା ସେଇଥିପାଇଁ ବିଲକୁ ଆଇଚି, ଭଲକି କଥା ହେଇପାରି ହୁଲ
ଉଁ ହୁଁ।
ନହେଲେ ସ୍ଵାଦ ଆସିବନି ସ୍ଵାଦ।
ହୁଁ।
ହଁ।
ହାଲୋ। ଆଉ କଣ ଦେହ ପା ଭଲଅଛି?
ହଁ। ତମର?
ବହୁତ୍ ଭଲ ବହୁତ୍ ଭଲ। ଆଉ କଣ ଏଇଯୋଉ ଆଉ ଆଉ ପରିବାର ପରିବାର ପରିବାର ସବୁଭଲ?
ହୁଁ ସମସ୍ତ ଙ୍କ ଦେହଭଲ।
ଆଉ ରଜରେ କୁଆଡେ ଯାଇଥିଲ?
ହଁ ରଜରେ ଯାଇଥିଲୁ ବୁଲିବାକୁ, ଫାଷ୍ଟଦିନ
ରଜରେ ବୁଲିବାକୁ କୁଆଡେ ଯାଇଥିଲ? ପୁରାସକାଳୁ ପୁରା ସକାଳୁ ଉଠିଲ ପିଇଲ ଯାହା କଲ କୁହ। ପୁରା ଭଲକି କୁହ।
ହୁଁ। ଫାଷ୍ଟ ସକାଳୁ ଉଠିଲି ଫାଷ୍ଟ ବିଲକୁ ଗଲି।
ହୁଁ।
ତାପରେ ବିଲୁରୁ କାକୁଡି ତୋଳା ହଉଥିଲା, କାକୁଡି ଧରିକି ଆ ତୋଳିକିରି ଏମିତି ତାକୁ ଧୋଇ ଧାଇକିରି ତାପରେ ବ୍ୟାଗ୍ ରେ ପ୍ୟାକ୍ କରିକି ଘରେ ଥୋଇକି ଗଲି ନଈକି। ନଈରେ ଯାଇଁକି ନଈରେ ଯାଇଁକି ଗା କିଛି ସମୟ ବସିଲି ଫାଷ୍ଟ। ବାଲି ଉପରେ ବସିକି ସାଙ୍ଗମାନଙ୍କ ସହିତ ଇଆଡୁ ସିଆଡୁ କଥା ହେଲୁ।
ହଁ।
କଥା ହେଇକି ତାପରେ ଗାଧେଇବାକୁ ଗଲୁ। ଗାଧେଇକି ଆସ୍ ତାପରେ ହୁଁ ଘରେ ପିଠା ହେରିକା ଖାଇଲୁ।
ହୁଁ। ପିଠା ଖାଇକି, ଗରମ ହଉଚି ନା । ଖରା ଖରା ଯୋଗୁରୁ ଚାରିଟା ପାଞ୍ଚଟା ବାଜିଲାଣି ତଥାପି ଖରା ମାନେ ଏ ଯୋଉ ଗରମ୍ ବହୁତ୍ ଜୋରେ ହଉଚି।
ହଁ ଗରମ ପ୍ରବଳ ଯୋରସେ ହଉଚି।
ହୁଁ। ହଉ କୁହ ତମେ।
ହୁଁ। ତାପରେ ପିଠା ହେରିକା ଖାଇକି ସାଙ୍ଗମାନଙ୍କ ସହିତ ଗଲୁ ବୁଲିବାକୁ
ସାଙ୍ଗ ମାନଙ୍କୁ ମାନେ କଣ କୋଉ ଗାଡିରେ ଯାଇଥିଲ ନା ବସ୍ ରେ? ନା ଟ୍ରେନ୍ ରେ ଯାଇଥିଲ, କୋଉଥିରେ ଯାଇଥିଲ? ହୁଁ।
ବିରଜା ମନ୍ଦିର, ଯାଜପୁର
କେତେଟଙ୍କା କେତେ ଟଙ୍କାରେ ତେଲ ପକେଇଲ? ବିରଜା ମନ୍ଦିର କୁ କେତେଟଙ୍କା ତେଲ ଲାଗିଲା?
ତିନିଶହ ଟଙ୍କା ଟୋଟାଲି
ତିନିଶହ ଟଙ୍କା। ଟୋଟାଲ କେତେଟା ଗାଡି ଯାଇଥିଲ ନେଇକି?
ଦିଟା ଗାଡି।
ପଇସା ଗୋଟେ ଗାଡି ଗୋଟେ ଗାଡିରେ କେତେ ଚାରି ଯାଇଥିଲ କି?
ନା ନା ଗୋଟେ ଗାଡିରେ ତିନି ଜଣ, ତିନି ଜଣ ଯାଇଥିଲୁ। ଆଉ ହଁ। ନା ପାଞ୍ଚ ଜଣ ଯାଇଥିଲୁ। ଗୋ
ଆଉ ଗୋଟେ ଗାଡ଼ିରେ ତିନି ଜଣ ଗୋଟେ ଗାଡ଼ିରେ ଦିଜଣ ଆଉ ଗୋଟେ ଗାଡ଼ିର ପଇସା କି କିଏ ଦେଲା ଗୋଟେ ଗାଡ଼ର ତିନିଶହ କେତେ ଟଙ୍କା ଖର୍ଚ୍ଚ ହେଲା ତମ ତେଲ ପଇସା ତୁ ତମେ ଦେଲନା ସି ସେ ଦି ଜଣ ଥିଲେ ମାନେ ଏକା ସାଙ୍ଗରେ ମିଶିକି ଦେଲ
ନା ନା ସିଏ ତାଙ୍କର ତିନିଜଣ ଅଲଗା ଆମେ ଦିଜଣ ଅଲଗା ଆଉ ଆମ ପଇସାଟା ମୁଁ ଦେଢ଼ଶହ ଟଙ୍କା ଦେଇଦେଲି ସିଏ ଦେଢ଼ ଶହ ଦେଇଦେଲା ଆଉ
ହୁଁ।
ସେ ବାଇକି ନେଇକି ଆଇଥିଲେ ହଁ ତାପରେ ସିଏ ବାଇକ୍ ନେଇକି ଆସିଥିଲେ ତାହାର ମୋର ଯାଇଥିଲୁ ଆଉ ଗଲୁ ବୁଲିବାକୁ ଫାଷ୍ଟ ବିରଜା ମନ୍ଦିର ବୁଲିଲୁ ବୁଲିଲୁ ହୁଁ ମନ୍ଦିରଟା ଭଲ ଭୋଗକଲୁ ଭୋଗକରିକି ଉଁ ବଡ଼ ଏରିଆଟେ ଦଶହଜାର କୋଉଟା ତିରିଶିହଜାର କୋଉଟା ଚାଳିଶିହଜାର ବଡ଼ ଏରିଆ ବିୟୁଟିଫୁଲ ପ୍ଲେଶ୍ ଭଲ ଜେଗା। ବହୁତୁ ହଁ ବହୁତ ଭଲ ଜାଗା।
ଅହଁ। ଆଉ କଣ ତା ସ କଣ କିଣାକିଣିି କୋଉଠି କିଣିଲ?
ହଁ ଭୋଗ୍ କିଣିକି ଭୋଗ କଲୁ ଭୋଗ କରିକି ତାପରେ ବୁଲିଲୁ ହେଇଠି ବୁଲି ହେଲି ଫଟୋ କିଛି ଉଠେଇଲୁ ଓ ଭୋଗନେଲା ଦୁଇଶହ ଟଙ୍କା। ଆଉ ହଁ ଠାକୁରଙ୍କ ସା
ସମସ୍ତେ ମିଶେଇକି ସମସ୍ତେ ମିଶେଇ ହେଇକି ହଁ ଭୋଗ ଦିଇଶହ ଟଙ୍କା ଶାଢ଼ୀ ହେରିକାଦେଢ଼ ଶହ ଟଙ୍କା।
ଚାଳି ହେରିକା ଯାଇଛନ୍ତି ଆଉ ତିନଶହ ପଚାଶ ଟଙ୍କା।
ହୁଁ। ତାପ ହଁ। ତାପରେ ନନା ଦେଲେ ଦେଢ଼ଶହ ଟଙ୍କା ଭୋଗ କଲେ
ହାଁ।
ହୁଁ ଭୋଗ କରିକି ତାପରେ ଆସିବେ ଆଉ
ହଁ। ଭୋଗ କରିକି ଆସିଲା।
ହଁ।
ଉମ ମୁଁ କହିଲି ଆଉ କଣ ଏତେ ଖୁସି କଣ ହେଲା କି?
ନା ଏମିତି ଆଉ।
ସେମିତି।
ହୁଁ।
ମୁଁ କହିଲି ଏତେ ଖୁସି କଣ ହେଇଗଲା ସାଙ୍ଗେ ସାଙ୍ଗେ ମୁଁ କିଛି ବୁଝିପାରିଲିନି।
ଓ ହୋ।
ହୁଁ।
ନା ଜ ଜଣେ ଆଇଲେ ତ ସେଥି ପାଇଁ ହସ ଲାଗିଲା ଆଉ।
ଅ ହ। ଆ।
ହଁ।
ଏମିତି କଥା। କିଏ ଆଇଲା କି ମତେ ଲାଗୁଛି ଗୋଟେ ଝିଅ ପିଲାଟା ଆସିଥିବ ସେଇଥିପାଇଁ ତମେ ଆସିଥିବ ଆଉ। ହ୍ୟାଲୋ।
ହେଲୋ।
ହ୍ୟାଲୋ ହୁଁ କୁହ। ସେଠି କିଏ ଅଛି ତମ ସାଙ୍ଗ ସାଙ୍ଗ ପିଲା ଅଛନ୍ତି କି?
ହଁ ସାଙ୍ଗ ପିଲା ଦି ଜଣ ଅଛନ୍ତି ଆଉ।
ଉଁ କିଏ ଗୋଟେ କହିଲା ସ୍ବାଦ ଲାଗୁଚି ଖାଇବାଟା ସ୍ୱାଦ ଲାଗୁଚି।
ହଁ।
କିଏ ସିଏ।
ଏଁ
ଅ ହଁ।
- କିଛି ଉଠେଇଲୁ ଉଠେଇକି ତାପରେ ଗଲୁ ପୁଣି ଆସିକି ଏ ସାଇ ମନ୍ଦିର।
ସାଇ ମନ୍ଦିର ସାଇ ମନ୍ଦିରରେ ପୁଣି କଣ କଲ।
ସାଇ ମନ୍ଦିର ଗଲା ଟାଇମ ରେ ଦେଖିଲୁ ଗୋଟେ ଆକ୍ସିଡେଣ୍ଟ ହେଲା ତ କାର୍ କୁ କାରେ ହୁଁ।
କାରେ ଭୁଲଥିଲା।
ଯୋଉଟା ପଛରେ ଆଇଲା ରେଡ କାର ଗୋଟେ।
ହଁ କାର ଭୁଲ ଥିଲା ଭାବୁଚ। ରେଡ଼୍ କାରିଲ ରେଡ଼ କଲର କାରର।
ହଁ ହୁଁ ଯୋଉଟା ପଛରେ ଆସିଥିଲା ତାର ଭୁଲ।
କଣ ହେଲା ପଣି ସେ ଗାଡି ଗାଡି କଣ ମଣିଷର କିଛି ହେଲେ କି ମାନେ
ନାଇ ମଣିଷଙ୍କର କିଛି ହେବନେଇ ଗାଡି ଆଗ ବନେଟ୍ ଭାଙ୍ଗିଗଲା। ପୁରା ଭାରି ପଳେଇଲା।
ମାନେ କଣ ସେ ଲୋକ ଭୋକ ପାଟିିତୁଣ୍ଡ ଲାଗିଲେ ନା ନା
ନା ନା ସେ ଯାାର ଯାର ଭାଙ୍ଗିଲା ସିଏ ତାର ଗାଡି ଭିତରେ ବସିଚି ସିଏ କିଛି କହୁନି। ଆଉ ଯିଏ ଭାଙ୍ଗିଲା ସିଏ କାଚ ଦେଇ ତାର ପଳେଇଲା ରହିଲାନି ଆଉ।
ହୁଁ ମାନେ କିଛି ଆ ର୍ ମାନେ ଝଗଡ଼ା ହେଲା ନି ନା।
ନା ଝଗଡା ହେଲାନି କାହିଁ ନା ଯାର ଭାଙ୍ଗିଲା ସିଏ ବୋଧେ ନିରୀହ। ସେଥିପାଇଁ କିଛି କହିଲାନି ଆଉ ଯିଏ ଭାଙ୍ଗିଲା ଅ ସେ ସି ତାଳେ ଖସିି ପଳଲା।
ଓ ହୋ। ଚୁର ଗୁରା ଶଳା ଡକାୟତି ଗୁରା ଶଳା ବଢିଗଲେଣୀ।
ହଉଁ
ହୁଁ ତମେ ହେଇଟୁ ପୁଣି କଣ କଲ? ହ୍ୟାଲୋ।
ହଁ।
ହୁଁ ତମେ ହେଇଟୁ ପୁଣି କଣ କଲ?
ଆମେ ଆ ଆମେ କଣ କରବୁ ଆମେ ବି ପଳେଇ ଆଈଲୁ ସେଠୁ କାଇଁ ରହିବୁ ଆମେ ଆମେ ରହିଲେ ପ୍ରୋବ୍ଲମ ହବ ପୁଣି। ପଲେଇ ଆଇଲୁ। ଉଁ ଆସିକି ତାରେ ଫୁଣି ବରୁହାଁରେ ରହିଲୁ ବରହାଁରେ ରହିକି ପାଣି ଥଣ୍ଡା ପିିଇଲୁ।
ଥଣ୍ଡା ପିଇଲା ଥଣ୍ଡାର ପଇସା କିଏ ଦେଲା?
ଥଣ୍ଡା ର ପଇସା ମୋ ସାଙ୍ଗ ଦେଲା।
ସାଙ୍ଗ ଜୁ ହେଲା ଏଥର ସାଙ୍ଗ ଦେଇ ଦେଇଛି ନାଇଁ।
ହୁଁ ଏଥର ସାଙ୍ଗ ଦେଇ ଦେଲା ତାପରେ ଥଣ୍ଡା ପିଇଲୁ ତାପରେ ଆକୁ - କୁ ଯାଇକି ଗୁପଚୁପ୍ ଖାଇଲୁ।
ହଁ।
ହୁଁ।
ଗୁପଚୁପ୍ ବାଲାଟା ଭଲ ତ ଲାଗୁଚି
ହୁଁ ଭଲ ଲାଗୁଥିଲା ଆଜି ସେତେ।
ବଡ଼ ବଡ଼ ବିକିବୁ ନା ଛୋଟ ଛୋଟ
ବେଶୀ ବଡ ନୁହୁ କି ବେଶୀ ଛୋଟ ନୁହୁଁ ମିଡିୟମ୍।
ମଝି ସାଇଜ ଟା କେତେ ଟଙ୍କା ଦଶ ଟଙ୍କାରେ କେତେଟା ଦୋଉଚି?
ଦଶ ଟଙ୍କା ରେ ପାଞ୍ଚ ଟା।
ପାଞ୍ଚଟା କ୍ୟାମରୋଟେ ଦଶ ଟଙ୍କାରେ ସାତଟା ଛଅଟା ଏମିତି। ହୁଁ କେତେ ଜଣ ଖାଇଲେ ତମ ପୁରା ପାଞ୍ଚ ଜଣ।
ନା ନା ସିଏ ତିନି ଜଣ ଆସିନଥିଲେ ସେତେବେଳକୁ ଆମେ ଆମେ ଦି ଜଣ ଆଗୁଆ ପଳେଇ ଆସିଥିଲୁ। ଆମେ ଦି ଜଣ ଖାଇଦେଲୁ ହଁ।
ହଁ ଭଲ ଲାଗିଲା?
ହୁଁ ଭଲ ଲାଗିଲା ଖାଇଦେଇ ତାପରେ ପଇସା ହୁଁ ହୁଁ। ପଇସା ଦେଇଦେଲୁ ଦେଇକି ହଁ ଭଲ ଲୋକ ଆଉ।
ଭଲ ଲୁଗା।
ହୁଁ ମାନେ ଲୋକ କଣ ଅଧଘଣ୍ଟେ ର ବାଟ ଅଧଘଣ୍ଟେ ର ବାଟ
ଗୋଟେ କଥା ହେଉଚି ତମ ସହିତ ଆଗରେ ଦୁଇ ତିନି ଜଣ ଲୋକ ଅଛନ୍ତି ଭାବୁଛନ୍ତି ମାଆ କୁ ପଇସା ତ କଥା ହୋଉଥିବ ଯଦି
ଓହୋ ହଁ ମୁଁ ପା ଏଇ ସେମିତି ହୁଁ।
ଭଲ ଲୋକ ନୁହଁ ଯମା।
ଦେଖିବା ଆଉ କଣ। ଖରାପ୍ ଭାଷା ଦୋଉଚି ଆଉ।
ଆଉ କଣ କହିଲୁ ବା ଆଉ ପଢ଼ାପଢ଼ି କଣ ଚାଲିଛି ନା କଣ କାମ ଧନ୍ଦା ଆଉ କଣ କରୁଚ?
ନା ପଢା ତ ସରିଲାଣି, ଦେଖିଆ ଯବ୍ କରିବା।
ହୁଁ ହୁଁ।
କିଛି କାମ କରିବା ନୂଆ କାମ ବୁଝୁଛି। ଥିଲି ବି ଗୋଟେ କାମରେ ସେ ସାରିଦେଲି।
ହୁଁ।
ହଁ ନୂଆ ଖୋଜୁଚି। ହଁ ନୂଆ ଖୋଜିଚି ଦେଖିବା ଚଣ୍ଡୀଖୋଲ ରେ କୋଉଠି ଗୋଟେ ରହିବା।
ହୁଁ ଚଣ୍ଡୀଖୋଲ ରେ କୋଉଠି ରହିବ?
ହୁଁ।
ହଉ ରୁହ।
ହୁଁ। ନ ରହିଲେ ହବନି।
ହଉ ମୁଁ ରଖୁଛି।
ହଉ।
ହଉ।